ହାଲୋ।
ହଁ।
ଆଜ୍ଞା ନମସ୍କାର୍।
ହଁ, ନମସ୍କାର୍ ସାଙ୍ଗ। କଣ କରୁଛନ୍ତି?
ନାଇଁ ମୁଁ ଏଇ ବସିଥିଲି, କାମ କରୁଥିଲି ଆଉ।
ତ କାମରେ ସଦାବେଳେ ବ୍ୟସ୍ତ ରହୁଛୁ ଆଉ। ଆମ କଥା ଟିକେ, ଟିକେ ମନେ ପକଉନ ନା ଭୁଲି ଯାଉଛ?
ନାଇଁ, ନାଇଁ ମନେ ଅଛି।
ମନେ ଅଛି?
ଆଜ୍ଞା ମନେ ଅଛି।
ମନ ରଖିବା କଥା ନା ଟୋଟାଲି ଭୁଲି ଯାଉଛ ଆଉ।
ନା ନା ମୁଁ ବା କାଲି ରାତିରେ ସେଇଥିପାଇଁ ଆପଣଙ୍କୁ ଫୋନଟି କରିଥିଲି ମନେ ପଡିଲା ବୋଲି ଫୋନ କରିଥିଲି।
ହଁ ହଁ ବହୁତ୍ ଭଲ ବହୁତ୍ ଭଲ ବହୁତ୍ ଭଲ। ଆଉ ତମେ କଣ ଆଜି ଖାଦ୍ୟ ଗ୍ରହଣ କଣ କଲେ ଆଜି?
ଆଜି ଆଣିଥିଲି ଭାତ, ଡାଲି, ସୋୟାବିିନ, ଆଳୁ ତରକାରୀ ଆଉ ପାମ୍ପଡ।
ହାଁ ଆଜି ଆଜି ଏତେ ଆଜି ଏତେ କଥା ତମେ କିଏ ତମେ ନିଜେ ହାତେ ବନେଇଛ ନା ତମ ମା କରିଛନ୍ତି?
ନାଇଁ ନାଇଁ ମୁଁ ନିଜେ କରିଛି ନିଜେ କରିକି ଆଣିଛି।
ତମେ ନିଜେ କରିଛ।
ଆଜ୍ଞା।
ଯା ହଉ ଏତେ କଥା ତମେ ଆଇଟମ କରିଛ ତମେ ବ ମ। ହୁଁ ଉଁ ତମକୁ ଉଁ ତମକୁ ତମକୁ ଧନ ତମକୁ ତମକୁ ଧନ୍ୟବାଦ ଏତେ କଥା ତମେ କଥା ତମେ କରିଛ ଆଇଟମ।
ଛିଁ
ଆଉ ଆଉ ତମେ କଁ କୁହ ଆଉ କଁ ଖାଇଥିଲ ଆଜି କଣ
ଖାଇଥିଲି ସେଇ ଆଣିଥିଲି ବା ଭାତ ଡାଲି। ସୋୟାବିିନ ତରକାରୀ ଆଉ ପାମ୍ପଡ ଖାଇଛି ଆଉ।
ଚାହିଁଲନି ତମେ ଏକା ଏକା ଖାଇଦେଲ।
ଆଉ ତମ ପାଇଁ ତମକୁ ବା ଡ଼ାକିବୁ କହିଛି। ରୋଷେଇ କରିକି ରୋଷେଇ କରିକି ତମକୁ ଡାକିବି କହିଛି ପା।
ତ ତମେ କୋଉ ଡାକୁଛ ମତେ ମତେ ତ ଭୁଲିଗଲ ମୁଁ ତମକୁ ଉଁ। ହୃଦୟରେ ତମକୁ ହାଲୋ।
ହଁ ଶୁଣା ଯାଉଛି କୁହନ୍ତୁ।
ତମେ ମୋ ହୃଦୟରେ ସ୍ଥାନ ଦେଇଛି ତମେ ଭୁଲିଗଲ।
ନା ନା ମୁଁ ପୁରା ମନେ ରଖିଛି ସମୟ ସୁବିଧା ଦେଖିକି ମୁଁ ଡାକିବି।
ହଉ ହଉ ହଉ ଦେଖିବା କଣ ଆମେ ଯେତେବେଳେ ଯିବୁ ତମେ କଣ ସବୁ। କଣ ଟା ଖାଦ୍ୟ ପ୍ରସ୍ତୁତ କରିବେ ଟିକେ କୁହନ୍ତୁ।
ଆମେ ଆପଣ ତ ସୁଧା ନିରାମିଷ ବୋଲି ଆମେ ଜାଣିଛୁ। ଆଉ ଭାତ ଡାଲି। ପନିର କିମ୍ବା ଛତୁ ଆଉ। ତା ସହିତ ଅଲଗା କିଛି ପ୍ରକାରର ଭଜା ହଉ ଶାଗ ଭଜା ହଉ ବଢି ଚୂୁରା। ପାମ୍ପଡ ଦହି ବାଇଗଣ କାକୁଡି ସାଲାଟ୍। ଏହିପରି କିଛି ଖାଦ୍ୟ ପ୍ରସ୍ତୁତ କରିବୁ ଆଉ।
ଯା ହଉ ଅତି ସୁନ୍ଦର ଯଦି ତମେ ଏତେ କଥା ଖାଦ୍ୟ ଆମ ପାଇଁ ବନେଇବ ଆମେ ବହୁତ ଖୁସି। ଆଉ ଆମ ପାଇଁ କିଛି ନୂଆ କିଛି ଆଇଟମ କରିବନି ଆଉ କିଛି ନୂଆ ଆମ ପାଇଁ ଆଇଟମ କରିବନି।
ନୂଆ କଣ କହିଲେ କରିବୁ ଆଉ।
ହଁ କଁ ତଥାପି ନୂଆ କରିବେ କହୁନାହାନ୍ତି।
ଆ ନୂଆ ଆଉ ଚିଲି କୋବି କରିପାରିବୁ।
ହଁ।
ଆଉ ତାପରେ ଚିଲି ଛତୁ କରିପାରିବି।
ଆଉ କଣ‌।
ଆଉ ତା ସହିତ ଆପଣ ଯାହା କହିବେ ପୋ ପୋଟଳ ବେସନ ତରକାରୀ ନହେଲେ କରିଦବା ନହେଲେ ଆଉ କଣ କହିବେ ଆଉ।
ଆଉ କଁ କରିବେ ତମେ କଁ କରିପାରିବ ମତେ କହିଲ। ସୁନ୍ଦର ଖାଦ୍ୟ ଅମେ ଜଦି ଯିବୁ ବନେଇବ ମୁଁ ଆଉ କାହାକୁ ମୁଁ ଟିକେ ନେଇକି ମୋ ସାଥିି କି ଯିବି।
ମୁଁ ଆପଣଙ୍କୁ ଏୟା ଏୟା କହିଲି ଆପ ଆପଣ ଆଉ କଣ ନୂଆ କଣ ଯଦି କହି ଖାଇବେ କୁହନ୍ତେ ଆମେ କରିବା ପାଇଁ ଚେଷ୍ଟା କରିବୁ।
ହଁ ହଁ ଆଉ ଭଲ।
ସାଧା ବିରିୟାନୀ ମଧ୍ୟ କରି କରିବାକୁ ଚେଷ୍ଟା କରିବୁ ଯଦି ସମ୍ଭବ ହୁଏ।
ହଉ ଭଲ ହୁଅନ୍ତା ସାଧା ବିରିୟାନୀ ଖର୍ଚ୍ଚ ହବ ଆମକୁ କେତେ ପାଳି ପଡିବ।
ସେଇଟା ଦେଖିବା ଆଉ ଆମେ ହିସାବ କଲେ କହିବୁ ଆପଣଙ୍କୁ ଜଣେଇବୁ ଆଉ।
ଆଉ ଭଲ ଜଣେଇବ କେତେ ଫିସ୍ ପଡିବ ଆମେ ଦବୁ ତମେ ସମିତି କି। ଜାଣିଲ ହୁଁ। ଆଉ ଆଉ କେତେ ଜଣ ଆମେ ମିଶିକି ଯିବୁ ଫିଷ୍ଟୀ କରିବା।
ହଁ ହଁ ନିଶ୍ଚିନ୍ତ ଆସିକି ଗୋଟେ ଫିଷ୍ଟ କେବେ କରିବା ଆଉ।
ହଁ ହଁ
ଫାଙ୍କା ଦେଖିକି ହଁ ଆସିବେ ଫାଙ୍କା ଦେଖିକି ଏପଟେ ରିବିବାର ଦେଖିକି ଆସିବେ।
ହଁ ହଁ ବହୁତ ଭଲ ଆଉ
ହଁ ମୁଁ କହୁଥିଲି କି ଆଉ ଘରେ ସମସ୍ତେ କଣ କେମିତି ଅଛନ୍ତି?
ଆଉ ଘରେ ବହୁତ ଭଲ ଅଛନ୍ତି।
ଆଛା ହଉ ମୁଁ ଭଲ ଅଛି।
ତୁମ ଭଲ ଅଛ?
ଆଜ୍ଞା
ଆଚ୍ଛା ଆଉ ଆଜି ଗୋଟେ ପାଗ ଦେଇଛି।
ଆଜି ତ ସକାଳୁ ବର୍ଷା ହଉଛି। ଆଜି ସକାଳୁ ଉଠିଲା ବେଳ ଠାରୁ ବର୍ଷା ଲାଗି ରହିଛି ବର୍ଷା କମୁ ନାହିଁ।
ହଁ ଏଇ ବ ଏଇ ବର୍ଷା ଦିନ ବର୍ଷା ବର୍ଷା ହବ ଆଉ ଇଏ କଣ କମିବ ଆ ଆଗକୁ ତ ଆହୁରି ବର୍ଷା ଅଛି ଏବେ ତ ଇଏ କମ ବର୍ଷା ହେଇନି। କଣ କରୁଛି କି ଆଣେ ଫସଲ ଫସଲ ସବୁ ନଷ୍ଟ ନଷ୍ଟ କରିଦଉ ଯଦି ଗଲା। ଲୋକ ସବୁ ହଇରାଣ ହେବେ ହରକତ ହେବେ।
ଲଘୁଚାପ ବି ହେଇଛି।
ଲଘୁଚାପ ତଥାପି ହେଇଛି କେ ଦି ତିନି ଦିନ ହବ ନା ଆହୁରି ଅଧିକା ହବ ନା କମ ହବ କିଛି ଜାଣିଛନ୍ତି ତା ବିଷୟରେ?
ଏ ଦେଇଛି ତ ସମ୍ବାଦ ରୁ ଯାହା ଦେଖୁଥିଲୁ ଦି ତିନି ଦିନ ପାଇଁ ଦେଖେଇଛି। କିନ୍ତୁ ଆଗକୁ ଯେହେତୁ ବର୍ଷା ଦିନ ଆଗକୁ ପୁଣି ହେଇପାରେ।
ତମେ ସ ତମେ ସମ୍ବାଦ ଦେଖ? ଆଉ ଦେଖ ଅତି ବଢିଆ ବଢିଆ ବଢିଆ ସମ୍ବାଦ ଦେଖ ସବୁ କିଛି ଦେଖ। ଆଉ ସବୁ ଆଉ କାଲି ତମେ ଅଫିସ କେତେବେଳୁ ଯିବ?
କାଲି ମୋର ରବିବାର ଅଛି ବୋଲି ଛୁଟି ଅଛି ତେଣୁ ଆଜି ଶନିବାର।
ହୋ ହୋ ତମେ କହୁଥିଲ ମୋର ମନ ନାହିଁ ହଁ ଠିକ ଠିକ ହଁ ଓହୋ। କାଲି ରବିବାରେ ତମେ ଯିବେ ସୋମବାର ପଳେଇବେ ବୋଧେ ଆଉ ନୁହେଁ।
ଆଜ୍ଞା ମୁଁ ଆଜି ଘରକୁ ଯାଇକି ସୋମବାର ଦିନ ପୁଣି ଆସିବି ଆଉ।
ଆଉ ତମକୁ ଯୋଉ କହିଥିଲି ତମେ ମନେ ରଖିଛ ଆମ
ଆଜ୍ଞା ଆଜ୍ଞା ମୁଁ ଗ ଗଲେ ମୁଁ ମନେ ରଖିଛି ମୁଁ ଆଜି ଯିବି ଆଜି ଗଲେ ଯାଇକି କଥା ହେଇକି ଆପଣଙ୍କୁଉଁ କହିବି।
ନିଶ୍ଚୟ ତାଙ୍କୁ ଟିକେ କହିବ କଥା ସେ କହିଛନ୍ତି ଫୋନ କରି ଭୁଲିଗଲ। ଆଉ ତମେ ଉତ୍ତମ ମଧ୍ୟ ସେ ଦେବେ ତମକୁ।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ମୁଁ କହିବି।
କଣ ପିଠିରେ ଟିକେ ତେଲ ମାରି ରଖିଥାନ୍ତୁ ଦାମ ଦାମ କିମ ଦେବେ। ହଁ ଗାଡିଆ ଘୋଳା ହବ ତା କ ମାଛ ଛଡା ଏ ଯୋଉ ଆମର ନା ଗାଡିଆ ପଖେଇ ମାଛ ଉଠୁଛନ୍ତି କଉ ସିଙ୍ଗି ମାଗୁର। ନେଇକି ଛାଡିବି ତା ପିଠିରେ ଆଉ ସେ ଛାଡ଼ିଲ ଯାଇ ମନେ ରହିବ। ତାକୁ ଟୋଟାଲି ଭୁଲିବ ଗଲା କି ମତେ ପୁଅ କ କି ଏମିତି ହଁ କହ କି ଏମିତି ପୁଅ
ସେଠି କି
ତାକୁ କହିବ କି ଏମତି ପାଠ ପଢୁଚୁ ଟୋଟାଲି ସମୟ ହଉନି ଦି ମିନିଟ୍ ପାଞ୍ଚ ମିନିଟ୍
ଆଉ ଆଉ ତାଙ୍କର ଆଉ ଅନ୍ୟ ଏକ ବାନ୍ଧବୀ ଆସିଛନ୍ତି ଆପଣ ଜାଣିଛନ୍ତି କି ନାଇଁ ଅଛନ୍ତି ଆସିକି ତାଙ୍କ ଘରେ
ସିଏ ବା ତୋଟଲି ମତେ ଫୋନ କରଲେ ଭୁଲିଗଲାଣି ବାନ୍ଧବ ସହ ବାନ୍ଧବି କିଛି ଯେ ନାହିଁ। ତାଟେ କହିବ
ଆଜ୍ଞା ଆଜ୍ଞା କହିବି ହଁ।
ସେ ଟୋଟାଲି ପାଶୁରି ଗଲାଣି।
ମୁଁ ଯାଇ ମନ ମୁଁ ଯାଇ ମନେ ପକେଇଦେବି ଆଉ।
ହଁ ତୁ ମନ ପକେଇଦଲେ ଭଲ ହୁଅତା ଭଲ ହୁଅନ୍ତା ମନ ପକେଇଦବ କ ସେତ ତୁ ଭୁଲି ଯାଉଛୁ ସି ବି କହିଲେ ତତେ ବି ସେ ଦିନେ ଭୁଲିଯିବେ।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ମନ ପକେଇ ଦେବି।
ସେ ଭୁଲିଯିବି ଭୁଲିଯିବି ତ ତାକୁ ଆଉ ଆସ ମତେ ଭୁଲି ଯାଉଛି ମୁଁ ଆଉ କାହିଁ ତାକୁ ମନେ ରଖିଲ ଲାବ କଣ? କହିବ କାଇଁ ବହୁତ ଭଲ ପାଏ, ହଁ ଆଉ ସେ କାହିଁ ସିଏ କଣ ଭଲ ପାଇବା ସିଏ ବୁଝିପାରୁଛି ତାକୁଟେ କହିବ ହଁ। ସେ ଖାଲି କହିବ ଚଢା କହିବ ତୁ ଖାଲି ଚଢେଇକିରି କଥା ବାର୍ତ୍ତା, ଆଉ ମୁଁ ଗୋଟେ ବସିକିରି କଥା ବାର୍ତ୍ତା ତୁ କର। ହ ଜାଣିଲୋ। ହଁ ଆଉ କଣ ତମର ସିଆଡ଼େ କାଉ ଫାଉ ଦେଖିବାକୁ ଆଉ ମିଳୁଚି ନା ନାଇଁ।
ନାଇଁ। କାଉ ବିଭିନ୍ନ ପ୍ରକାର ପଶୁପକ୍ଷୀ ତ ଧୀରେ ଧୀରେ ଲୋପ ପାଇବାକୁ ଯାଉଛନ୍ତି, ସମସ୍ତେ ଜଙ୍ଗଲ କାଟୁ ଛନ୍ତି ଯଉ ବୃକ୍ଷ
କି ଅଁ ଯୋଉ ସାଙ୍ଗ ଜଙ୍ଗଲ କାଟିବା ନାଗି ତମର କଣ ଗୋଟ ଉପଦେଶ ଗୁଟା କଣ ଦିଅ, ଗୋଟେ ବାର୍ତ୍ତା ଦିଅ ଆମେ ଗୋଟେ ଶୁଣୁ ଦେଖିିଆ।
ଜଙ୍ଗଲ କାଟିବା ହଁ, ଏଇ ଜଙ୍ଗଲ କାଟୁଛନ୍ତି ବୋଲି ପଶୁ ପକ୍ଷୀ ସବୁ ମାନେ ଜଙ୍ଗଲରେ ଆଉ ତାଙ୍କ ବାସଗୃହ ତାଙ୍କୁ ମିଳୁନି, ଖାଦ୍ୟ ତାଙ୍କୁ ମିଳୁନି ଯୋଉଥିପାଇଁ କି ସେ ସହରାଞ୍ଚଳକୁ କୁ ଆସୁଛନ୍ତି, ସହରରେ ଲୋକମାନେ ମଧ୍ୟ ହଇରାଣ ହଉଛନ୍ତି ଲୋକ୍ କମାନେ ମଧ୍ୟ ସେମାନଙ୍କୁ ହଇରାଣ କରୁଛନ୍ତି, ପଶୁ ପକ୍ଷୀ ଙ୍କି ମାରି ଖାଉଛନ୍ତି ଏମତି ବିଭିନ୍ନ ପ୍ରକାର ତାର ଅସୁବିଧା ହଉଛି।
ହଁ। ଆଉ ପୁଣି କଣ ହେଲା କି କିଛି ଗୋଟା କିଛି ଗୋଟେ ସରକାର କିଛି ଗୋଟେ ନବା କଥା କି ନଉନାହାନ୍ତି। କିଛି ନିଷ୍ପତ୍ତି ସକାର, ଯୁବ ସମାଜ କଣ ଯୁ ଯୁବ ଭଉଣୀ ଯୁବ ସମାଜ ବା, ଯୁବ ସମାଜ ବା ଆମର ବା ଯୋଉ ଚରସ ଡ୍ରଗ୍ସ ଖାଇକି ମାତାଲେ ହେଇକିରି ସବୁ ଇଏ ହେଲେଣି ଆଉ ସିଏ କଣ ଆ ସଜାଗ ହେବେ କୋଉ ବର୍ଷ ସଜାଗ ହେବେ, ଏ ଯୁବ ସମାଜ ହିଁ ମୁଁ ଭାବୁଛି ମ ତୁ ଭଉଣି ମତେ ଲାଗୁଛି ଯୁବ ସମାଜ ହିଁ ତାଙ୍କ ନାଇଁ କାରଣ ଏ ସବୁ।
ହଁ ବିନାଶ ର କାରଣ ସବୁଠାରୁ ଅଧିକ ରହୁଛି ଯୁବ ସମାଜ।
ହଁ ନିଶ୍ଚିନ୍ତ। ତାଙ୍କ ଲାଗି ଏତେ ସବୁ ଘ ଘଟଣା ଘଟୁଛି ନିଶ୍ଚିନ୍ତ ନିଶ୍ଚିନ୍ତ। ନିଜେ ତ ପ ମାଲ୍ ପିଉଛନ୍ତି ଅ ନିଜେ ମରୁଛନ୍ତି ଅନ୍ୟ ଜଣଙ୍କୁ ମାରିକିରି ହଉଛି ହଁ ଅ କଣ ଦେଖାଯାଉ
ନହେଲେ ଦିନକୁ ଦିନ ଆମ ପରିବେଶ ସମାଜ
କାଇଁ କଉଠି ହଉଚନ୍ତି କାହିଁ ସଚେତନ କିଏ ହଉଛି। ସଚେତନ ହଉଛନ୍ତି, ଟୋଟାଲି ତ ଆମେ ବୁଝେଇ ବୁଝେଇ ଆମେ ଯେତିକି ପାରୁଛ ସେତିକି ବୁଝଛେ ସେ କେହି ତ ସଚେତନ ହବାକୁ ନାରାଜ ଆଉ।
କିଛି ଜଣ ଚେଷ୍ଟା କରୁଛନ୍ତି, ସେଇ ଜାଗାରେ ଅଧିକ ପରିମାଣର ପିଲାମାନେ ନଷ୍ ଷ୍ଟ ହଉଛନ୍ତି କିଛି ଜଣ
ନିଜ କର୍ତ୍ତବ୍ୟ ପାଳନ କରୁଛନ୍ତି, ଆମର ଏବେ କିଛି ଜଣ ବନ୍ଧୁ ଏ ମୁରୁ ଆମେ ଯାଏ ଗଛ ବୃକ୍ଷରୋପଣ କରିସ୍ ସ୍ଥାନ ସ୍ଥାନ ରେ ବୃକ୍ଷରୋପଣ କରୁଛନ୍ତି, ସ ମାଗଣାରେ ଲୋକ ଅନାଥ ଆଶ୍ରମ ବୃଦ୍ଧାଶ୍ରମ ଏଠି ଲୋକମାନଙ୍କୁ ଖାଇବାକୁ ପିଇବାକୁ ଟିକେ ଦଉଛନ୍ତି। କିଛି ପିଲା ଏଥିରେ ସାମିଲ ହେଇ ସମାଜର ହିତ କରିବା ପାଇଁ ଚେଷ୍ଟା ଚଲେଇଛନ୍ତି। ଆଉ କିଛି ପିଲା ମଧ୍ୟ ସେଇ ସମୟରେ ଖରାପ ବାଟକୁ ଯାଉଛନ୍ତି କଣ କରିବା।
କଣ କରିବା ଆମେ ତ ଯେତିକି ଆମର କର୍ତ୍ତବ୍ୟ ଆମେ ତ ସେତିକି କରିବା, ଆମେ ତ ଆଉ ଅଧିକା କିଛି କରିପାରିବାନି। ଆମେ ବୁଝେଇବା ଭଲ ବାଟୁକୁ ଆଣିବା ତେଣିକି ତାଙ୍କ ଉପରେ ନିର୍ଭର। ସେ ଆସିବେ ନା ଯିବେ ନା ରହିବେ କଣ କରିବେ ତାଙ୍କ ଉପରେ କଥା। ତେଣୁ ମୋ କହିବା କଥା ଆଉ ଟିକେ ବାପା ମା ର ବି ଟିକେ ଭୂମିକା ରହୁଛି। ଛୁଆଙ୍କୁ ଟିକେ ମାନେ ବୁଝେ଼ଇବାକୁ ମାନେ ଭଲ କଥା ତାଙ୍କୁ ଭଲ ବାଟରେ ଆଣିବ। ବହୁତ ଭୂମିକା ରହୁଛି ରହୁନି, ଆଉ କିନ୍ତୁ ଆମେ ଖାଲି କହି ଥିବା ଆଁ ମୁଁ ତାକୁ ବା ପଢେଇଲି ସିଏ ଏମିତି ଚଗଲା ହେଇଗଲା।
ଖାଲି ପାଠ ପଢା ନୁହେଁ ପିଲାମାନଙ୍କୁ ଛୋ ଛୋଟ ବୋଳୁ ଯୋଉ ସଂସ୍କାର ଦବା କଥା ତା ଭିତରେ ନାଁ ଏମିତି କୌଣସି ନିୟମ କାନୁନ ରଖୁନାହାନ୍ତି ସମସ୍ତଙ୍କୁ ଖୋଲା ଛାଡି ଦୋଉଛନ୍ତି। ପିଲା ମୋବାଇଲ ଦେଖି ଆଜିକାଲି କଣ ଆଉ ଶିଖିବେ।
କିଛି ନାହିଁ। ମୋବାଇଲ ଦେଖିକି ଶିଖିଖୁଛନ୍ତି କଣ କଣ ଆହୁରି କହୁଛନ୍ତି ଗଣ୍ଡଗୋଳରେ କହୁଛନ୍ତି ବେଶୀ ପଶିବା। ପଶିକିରି ମାର ଧଡ କରିକିରି ଚୋରୀ ଡକାୟତି କରିକି କିନ୍ତୁ ଆଜିିକାଲି ବି କହୁଛନ୍ତି କେମିତି ସହଜ ଉପାୟରେ କେମିତି ଆମେ ଚଳିବୁ। ଭଲ ତମେ ଶୁଣୁଛ ଗୋଟେ କଷ୍ଟ କିଏ ଆଉ କରିବା ଶୁଣୁଛ ଯିଏ କହୁଛି ହେ ହେଁ ସେତିିକି ଯାଉଛି ଆଉ ଭଉଣୀ ତମେ କଣ ଶୋଇବ ତମ ସମୟ ତ ହେଇଗଲାଣି।
ହଁ ହଁ ସମୟ ହେଇଗଲାଣି ଆଜ୍ଞା ଠିକ୍ ଅଛି। ମୁଁ ଯାଇକି ଆପଣଙ୍କ ଭଉଣୀଙ୍କୁ ଜଣେଇଦେବି ଆଉ କଣ କହିଲେ ଆପଣଙ୍କୁ ନିଶ ଚିନ୍ତା କର ଜଣେଇବି ଆଉ
ନିଶ୍ଚିନ୍ତ କ ତେମ ସାଙ୍ଗସାଥି ତ ଭୁଲି ଯାଇଛ ଏତିକି ସେ କହିଲେ ଆଉ।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଧନ୍ୟବାଦ।
ହଁ ଧନ୍ୟବାଦ। କାଟନ୍ତୁ ଏଇଟା କି ତମେ କାଟିବେ?
ଆପଣ
ଲଗେ ତମେ ଲଗେଇ ଥିଲେ ନା କଣ ମୁଁ ଡାକିଥିଲି ନମ୍ବର।
ନାଇଁ ମୁଁ ଲଗେଇଥିଲି ଆପଣଙ୍କର ଲାଗିଲାନି ତ ଆପଣ ମତେ ତାପରେ କଲ ଟି କରିଥିଲେ।
ଆଚ୍ଛା ମୁଁ ଲଗେଇ ଥିଲି ହଁ ହଉ ଧନ୍ୟବାଦ।
ଆଜ୍ଞା।